ହାଲୋ ହାଲୋ ସାଙ୍ଗ କଣ କରୁଛ?
ମୁଁ ଏଇ ବସିଥିଲି ଆଉ ତମେ କଣ କରୁଥୁଲ?
ମୁଁ ଏଇ ତମ ସହିତ କଥା ହୋଉଚି। ଆଉ ପୁରା ଥଣ୍ଡା ଧରିଚି ମେଡିକାଲ ଯାଉନ?
ହଁ ଥଣ୍ଡା ଟିକେ ଜୋରେ ହେଇଯାଇଛି ଆଜି।
ମେଡିକାଲ ଯାଉନ?
ଖିଁ ନା ମେଡିସିନ ଅଛି ଆଣିଥିଲି ତାକୁ ଖାଇନି ଏବେ ଖାଇଦେଇକି ଖାଇବି ଆଉ।
ଓହୋ। ହୁଁ। ଆଉ ନା ସବୁ ମୁଖ ଭଲ ଆଉ ଆଉ କୋଉଠି ରଜରେ କଣ ଡ୍ରେସ କିଣିଥିଲ?
ରଜରେ ମୁଁ କିଛି କିଣିନି ମୁଁ ତ ୟାଡେ ବାହାରେ ରହୁଚି ବାହାରେ ସେ ତ ରଜ ଫଜ ପାଳନ ହୁଏନି।
ଡ୍ରେସ କଣ କରିମି ତମେ କଣ ଡ୍ରେସ କରିଥିଲ।
ମୁଁ ସେଇ କୁର୍ତି। ପ୍ଲାଯୋ ଆଉ ଗରମରେ ଏତେ ଝାବୁଡା ଝାବୁଡା କିଏ ପିନ୍ଧିବ।
ହଁ ସେଇ କଥା।
ହୁଁ ଆଉ।
ଆଉ କୁଆଡେ ବୁଲିବାକୁ ଯାଇଥିଲ ରଜରେ?
ଉଁ ଆଉ ମାମୁଁ ଘରକୁ ଯାଇଥିଲୁ ଆଉ କୁଆଡେ ଯିବୁ। ଏଇ ମାମୁଁ ଘର ଆଉ କୁଆଡେ। ପିସି ତ ନାହା ଏ ରହୁନାହାନ୍ତି ଏଠି ସେ କଣ ହେଲା।
ଆଚ୍ଛା ମୁଁ କହିଲି ଆଉ ରଜରେ କଣ ରୋଷ ଇ ହେଇଥିଲା।
ଏଇ ପୋଡା ପିଠା ପିଠେ ସେଇ ସବୁ ଆଉ କଣ ହବ।
ହଁ।
ଆଉ ତ ତମେ ତ ସେଠି କିଛି ତିଆରି କରି ନଥିବ ନା।
ନା ମୁଁ ଏଠୁ ବାହାରେ ଆଡେ ତ ସେଗୁଡା ପାଳନ ହଉନି କଣ ଖିଆ ପିଆ ହବ।
ହୁଁ।
ଖାଲି ଆମ ସିଆଡେ ଓଡିଶାରେ ହଉ
ହଁ
ଇଆଡେ ବାହାରେ ତ ସେଗୁଡ଼ା ହଉଛି ସେଇଟା ଓଡିଶା ପର୍ବ ଏଟା ଆଉ କଣ ବାହାରେ। ସେଗୁଡା କିଛି ନାଇଁ।
ହୁଁ। ଆଉ ଘରକୁ ଆସିନ ଜମା।
ଘରକୁ ହିଁ ତ ଯାଇଥିଲି ମାସେ ତଳେ ଆସିଲି ଘରୁ ମାସେ ହବ।
ତ ଯଦି ଆରମାସ ମୋର ଗୋଟେ ଭଉଣୀ ର ବାହାଘର ଅଛି ଯିବାର ଅଛି ଦେଖିବା। ଙ୍କ ହଉଚି। ଯଦି ଛୁଟି ମିଳିଲା ତାହେଲେ ଦେଖିକି ଯିବା ଆଉ।
ହୁଁ। ଆଉ।
ଆଉ ଗରମ ଛୁଟିରେ କୁଆଡେ କୁଆଡେ ସବୁ ବୁଲିଥିଲ?
ଗରମ ଛୁଟିରେ କୁଆଡେ ଯାଇନଥିଲୁ ଘରେ ଥିଲୁ। ଆଉ କୁଆଡେ ଯିବାକୁ ବି ଭଲ ଲାଗୁନି ଗରମରେ ଘରେ ରହିଲେ ଭଲ।
ହୁଁ ଗରମ ତ ଇଏ ଜୋରେ ଆଉ କଣ କରିବ ମଣିଷ।
ହୁଁ। ଗରମ ଏତେ ଯୋ ହ-ହଉଛି କଣ କରିବା। ହୁଁ
ହଁ । ହଁ ଆଉ।
ସେଠି ଗରମ ନା ସେଠି ଥଣ୍ଡା।
ନା ଥଣ୍ଡା କାଇଁ ଇଆଡେ ଗରମ ହଉଚି ବର୍ଷା ହେଇନି। ହେଇଗଲାଣି ଗରମ ଜୋରେ ହଉଚି। ନା ବର୍ଷା ନାହିଁ ସେ ।
ହୁଁ ଆମ ଏଠି ବଢିଆ ସେ ବର୍ଷା ହଉଛି ତାପରେ। ସେ ଗରମ ବର୍ଷା ହେଇକି ବି କିଛି ଲାଭ ନାହିଁ।
ଓ ହୋ ଏଇ ବର୍ଷା ହଉଛି ତ ଘଣ୍ଟେ ଦି ଘଣ୍ଟା ରହୁ ଚି ଟିକେ ଥଣ୍ଡା ତାପରେ ବ ପୁଣି ଯାହାକୁ ସେୟା ଆଉ।
ଏ ଆମେ ଏଠି ବେଶୀ ଗରମ ହଉଛି ଫେର ପ୍ରବନ ଦଉଚି ଫେର ଖ ଖରା ହେଇଯାଉଛି ବର୍ଷା ଯାଉଛି ଏମିତି ହାଉଛି
ହଁ ବର୍ଷା ଦିନ ଆସୁଛି ବହୁତା ହଟଉଛି ସବୁ ଆଇ ସେଇ
ହୁଁ। ହବ ତ ଠିକ ହବ ନହବ ତ ହବନି ଜମା ହ କଣ ପାଇଁ ହବ ଯେତେ ଗରମରେ ରହିପାରିବ ସେ ପବନ ଥାନ ବର୍ଷା ପକେଇକି ଫେ ଖରା ହେଇଯାଉଛି, ସେ ଆହୁରି ଗରମ ଲାଗୁଛି
ହଁ।
ଯେତେ ଗରମ ପଡିବ ସେ ସେତେ ଥଣ୍ଡା ହେଲେ ଥଣ୍ଡା ପଡିବ।
ହଁ।
ଆଉ
ଉ ମଝିଆ ଭଉଣୀ ପ୍ଲସ ଟୁ ହେଲା ହେ ତାପରେ ସ୍ଥାନଟ ର ଅଷ୍ଟମ ହେଲା, ତମର?
କଣ ହେଲା?
ମୁଁ କଇଲି ତମ ମଝିଆ ଭଉଣୀ ପ୍ଲସ ଟୁ ପଢ଼ିଲାଣି?
ହଁ ପ୍ଲସ୍ ଟୁ ତାର ଏ ବେ ସେଖେଣ୍ଡ ଯିଏର ଏକ୍ଜାମ ଦବ। ତାଙ୍କର ରି ଆଡ଼ମିସନ ହେଇନି କଉ ଦିନ ହେବ। ରି ଆଡ଼ମିସନ କେତେ ତାଙ୍କର ଫ ଇର ଏ ବି ହେଇନି ଆମେ ସବୁ ହଁ ଆମେ ସର ତ ଏଠ ହେଇଥିବ ସେମାନଙ୍କ ହେଇନଥିବ
ଏବେ ତ ସରକାର ସବୁ ନିୟମ ଗୁଡା ବଦଳେଇ ଦେଲେଣି କଣ ହଉଛିୁ କେହି ଜାଣି କଣ କରୁଛି ବହି ଖାତା
ସେମାନଙ୍କର ତ ବହି ଦିଦି ଥର ଚେଞ୍ଜ ହେଇକି ଆସିଲାଣି
ହୁଁ ବହିତ ବାହାର କରୁଛି ସେଥିରେ ଭୁଲ ବାହାର କରୁଛି ଯେ ଶବ୍ଦ ଗୁଡାକ ଭୁଲ ଶବ୍ଦ ବାହାରୁଛି।
ହୁଁ ଚିତ୍ର କୋଉ ଚିତ୍ର ଜାଗାରେ କୋଉ ଚିତ୍ର ରଖୁଛି
ସରକାର ମର୍ଖ ସରକାର ହେଲେ ଆଉ ସେ ତ ବଇସ ଏଇଭଳିଆ ବାହାର କରିବ ନା ଆଉ କଣ
ସେଇଆ ଗୁଡା ମୂର୍ଖ ଗୁଡାକ ଭୋର ଦେଇକି
ହଁ।
ବନେଇବେ ଆଉ ପିଲା କୋଉଠୁ ପାଠ ପଢିବେ ପିଲାର ଭବିଷ୍ୟତ ନଷ୍ଟ ତା ସହିତ ଦେଶର ବି ଭବିଷ୍ୟତ ନଷ୍ଟ କରୁଛି ଷରେ ଆଉ କିଛି ନାଇଁ।
ହଁ ସରକାର ଯେମିତି ପିଲା ବି ସେମିତି ହେଇଯିବ
ଏମିତିରେ ତ ପିଲା ପାଠ ପଢିବାକୁ ପ୍ରସ୍ତୁତ ନୁହଁ ତାପରେ ସରକାର ତ ଆଉ। ଆହୁରି ନୂଆ ନୁଆଁ ଫେଡିକି ବାହାର କରୁଛି, ତା ପିଲାଙ୍କୁ ଆହୁରି ଖରାପ କରୁଛି ତା ସହିତ ବହିରୁ ପାଠ ଗୁଡା ବାହାର କରିଦେଇଛି ୟଆଡୁ ସଆଡୁ ଗୁଡା ପୁରରେଇ ଦଉଛି ଖେଳ ମେଳ ଇଏଗୁଡାକ କଣ ଅଛି ଆଉ ପା
କ ଏବେ ବହି ସବ ର ନାଁ ଅଲଗା ଅଲଗା ଅଲଗା ଦେଇ ଦେଇଛି ଇଂଲିଶ ବହିନା ଜାସମିିନ ଦେଇ ଦେଇଛି ଆଉ କାନ କଣ ଦେଇ ଦେଇଛି ମୁ ମୁ ଦେଇ ଦଛିି ସେ
ସେ ପାଠ ପଢିଥିଲେ ଯେ କଣ ଠିକ କୋଉଟା ଭୁଲ ସେ ଜାଣନ୍ତି ଆ
ହୁଁ। ଆଉ।
ମୋଦି ତ ଯାହା ଥିଲା ଥିଲା, ତାପରେ ମୋହନ ମାଝି ଆସିକି ତ ଆହୁରି ଖାଇଦେଲା ଓଡିଶା ଆଉ। ସଇଲା ଆଉ କଣ?
ହଁ
ଆଉ କଣ ଖବର କୁହ?
ନାଇଁ ମୋର ସବୁ ଭଲ, ତମର? ଆଉ କୁଆଡେ ବୁ କଲିକତାରେ କୁଆଡେ କୁଆଡେ ବୁଲିଚ
ହଁ ଏମିତି ବେଶୀ ଜାଗା ନୁହଁ ଅଳପ ଜାଗା ବୁଲିଛି ଆଉ। ଏଇ ଯୋଉ ଆମର ହାୱାଡା ବ୍ରିଜ। ଆଉ ରହିଲା ଆମର ଗଙ୍ଗା ନଦୀ ହେଁ ଠିକ ଗୋପଲ୍ ଏଇଗୁଡାକ ଜାଗା ବୁଲାଇଛି ଆଉ ଭିକ୍ଟୋରିଆ ମେମୋରିଆଲ।
ହୁଁ- ହୁଁ। ଆଉ।
ମାଉସୀ ତମର କିଏ ବନ୍ଧୁ ଅଛନ୍ତି କି କଲିକତାରେ?
ହୁଁ ପିଇସି ଅଛନ୍ତି। ପିଇସି ମାନେ ତାଙ୍କ ସେ ପିଇସି ସେଠି କାମ କରିୁଛନ୍ତି ତ। ସେଇଥିପାଇଁ ସେମାନେ ସେଠି ଅଛନ୍ତି। ମାନେ ତାଙ୍କର ଏଇ ସିଆଡେ ହେଇଗଲେଇ ଆଉ ରହିଲେନି ଚଉଦ ପନ୍ଦର ମାସ ପଳେଇ ଆସ ବି
ଆଚ୍ଛା କଣ ଚାକିରି କରୁଛନ୍ତି କି ସେ?
ସେ ଅଫିସ ରେ କଣ କରୁଛନ୍ତି, ମୁଁ ଏତେ ଭଲ କିନି ଜାଣିନି? ଅଫିସ୍ କାମ।
ହଁ।
ହୁଁ।
ଆଉ।
ହୁଁ ସବୁ ଭଲ।
ତମ ସାଙ୍ଗ ଭୂମି କେତେ ବଡ ହେଲାଣି ବସିିଲାଣି?
ସାନ ଟା ସେଇ ସେଟା ତାକୁ ଏଗାର ତାରିଖ ହେଲେ ଛଅ ମାସ ପୁର କମ୍ପ୍ଲିଟ ହେଇ ଛଅ ମାସ ପୁରିବ ପାଞ୍ଚ ତାରିଖକି। ଏଇଟା ପାଞ୍ଚ ସରିଯିବ ଛଅ ପଶିବ ତାକୁ।
ହଁ ମୋର ବି ଭାତ ହବା ସରିଗଲାଣି, ଏଇଥର କଥା ହେଇ ସାରିକି ରଖିଲା ପରେ ଯିବୁ ଖାଇବୁ ଆଉ।
ଉଁ ହୁଁ ଯାଅ ଖାଇଦିଅ ତାପରେ ଶିଖିବା।
ହଁ ବହୁତ୍
ଏ ଏତେ ଲେଟ୍ କରି ଖାଉଛ ସେଇଥିପାଇଁ ଦେହ ଖରାପ ହଉଛି ନା।
ହଁ ଏଇ ଖାଇବା ପିଇବା ଟାଇମ ସେମତି ରହୁନି ସେତେବେଳେ ସକାଳ ଖାଇବା ତ ମୁଁ ଅଧିକାଂଶ ମୋର ସ୍ଲିପ୍ ହେଇଯାଉଛି ସକାଳ ଖାଇବା ତ ଖାଉନି।
ହ
ଯାଇ
ବେଟାଇମରେ ଖାଇଲେ ଦେହ ଖରାପ ହବ।
ସକାର ଚାହିଁଲେ କହିବେ। ଯାହା ଖାଇବି ଏଇ ଖରାବେଳେ ଟିକେ ଖାଉଛି ପୁଣି ରାତିକୁ ସକାଳ ଖାଉନି ମୁଁ। ବସ୍
ଉହ୍ନ।
ହୁଁ।
ଆଉ।
ଆଉ କଣ ଆଉ ସବୁ ଠିକ ଅଛି ତମର? ଖବର କୁହ?
ନା ମୋର ବି ସେବି ଠିକ। ଆଉ ତ ଆଉ ଏବେ ଆସ ଆସିବନି ଭ ବାହାଘର ଯାଇ ଆସିବୁ ଭଉନି ନା।
ହଁ ଆରମ୍ଭରୁ କହିଲିନି